ହଁ, ଆଣ୍ଟି କଣ କରୁଥିଲେ?
ହଁ ଏଠି ବସିଛି ଆଉ। ଜି ତମର?
ହଁ ଏଇ ଚାହା ବିସ୍କୁଟ ଖାଇଥିଲି। ତାପରେ ଗାଧେଇ ଯାଇଥିଲି।
ହଁ।
ହଁ ବାପା ଯାଇଛନ୍ତି ବଜାରକୁ କଣ ନେଇକି ଆଇଲେ ଖାଇବୁ ଆଉ।
ହଉ, ହଉ। ଆଉ ଘରେ ଭଲ ସବୁ?
ହଁ ଭଲ ଏଇ ଥଣ୍ଡା ଟିକେ ହେଇଯାଇଛି ଆଉ।
ହଁ ଏବେ ନୁଆ ନୂଆ ଟିକେ ବର୍ଷା ପକେଇଲେ ଥଣ୍ଡା ମଣ୍ଡା ଟିକେ ହବ ଆଉ।
ହଁ।
ହୁଁ, ଏ ସତର୍କରେ ଟିକେ ଚଳିଆ ଦରକାର ବର୍ଷା ଆସିଲେ ଆଉ।
ଆଉ କାଲି ସେପଟେ ବର୍ଷା ଅଛି?
ହଁରେ ମା ପୁରା ଜୋରରେ ଘଡଘଡି ବିଜୁଳି। ଆମ ଘର ସାମ୍ନାରେ ମନ୍ଦିରଟା ନା, ମନ୍ଦିରରୁ ଗୋଟେ ଗଛ ଭାଙ୍ଗିକି ଆମ ସାମ୍ନାରେ ପଡିଛି ଭାଗ୍ୟକୁ ଆମ ଘରେ ପଡିିନି। ସେଟା ରାସ୍ତାରେ ପଡିଗଲା।
କାଲି ବୋଧେ ବର୍ଷା ଟା ହେଇଛି?
ହୁଁ, ଜୋର ପୁରା।
ହଁ କାଲି ଆମେ ଏପଟକୁ ଉଠାଇଥିଲା, ଏପଟେ ନ ହେଇକି ବୋଧେ ସେପଟେ ହୋଇଯାଇଛି ଆଉ?
ହଁ ଜୋରରେ ପବନ ପୁରା ଘଡ଼ଘଡ଼ି ବିଜୁଳି ମାରିକି ଭଲସେ ପୁରା ଵର୍ଷା ବି ଦି ତିନି ଘଣ୍ଟା ଭଳିଆ ହେଇଗଲା ଆଉ।
ପ୍ରାୟ ଥଣ୍ଡାଲାଗିଲା।
ସେପଟେ କିନ୍ତୁ ବର୍ଷା ହେଇଛି ଏପଟେ ବର୍ଷା ଉଠେଇକି ନା ଲାଇନ ଫାଇନ୍ କିଛି ଦେଲାନି ରାତି ନଅଟା ବେଳକୁ ଦେଲା ଲାଇନ ଦେଲା।
ଓହୋ ଆମର ଏକଟେ କାଟିଦେଲା ପୁଣି ଦଶଟା ଏଗାରଟାକୁ ଦେଲା। ପୁଣି ଏଠୁ କାଟିଦେଇକି ପୁଣି ଟିକେ ପରେ ଦେଲା ଏବେ ପୁଣି ଆସିଲା ଆଉ। ରାତି ସାରା ଆଉ ଆସି ନଥିଲା। ଏବେ ଜାଣିକି ଆସିଲା। ବର୍ଷା ତ ଟିକିଏ ମେଘ ପବନ ହେଲେ ଲାଇନ୍ କାଟିଦଉଛି ଆଉ।
ହଁ ପା, ଆଉ କାଲି ପ୍ରୋଗ୍ରାମ୍ କେମିତି କଣ ଦେଲା?
ଆମର ବଢିଆ ହେଲା ପୋଗ୍ରାମ ଯାହା ହଉ ଠାକୁର ଙ୍କ ଦୟାରୁ ପାଗ ବି ଭଲ କରିଲା। ଆଉ ଶାନ୍ତି ଶୃଙ୍ଖଳା ମେନେ ଉତ୍ସବଟା ଶାନ୍ତି ଶୃଙ୍ଖଳାରେ ବହୁତ ସୁନ୍ଦର ଭାବରେ ହେଇଗଲା। ସବୁ ମୋର ଗୋଟେ ପ୍ରାଇଜ ଆସିଲା ଶଙ୍ଖ ଫୁଙ୍କାରେ। ଆ ହଉ ଝିଅ ବି ପାଇଲା ଗୋଟେ ତାର ବେଲୁନ ଖେଳରେ ସେ ଗୋଟେ ପାଇଲା। ଭଲ ହେଲା। ତମର ସେ କଡେ କେମିତି ସବୁ ଭଲସେ ହେଲା ତ?
ହଁ ବର୍ଷା ଖାଲି ଉଠେଇଛି କିନ୍ତୁ ହେଇନାହିଁ ଭଲ ହେଇଛି ମାନେ ନହେଲେ, ଓଦା ହେଇଯାଇଥିଲେ ଆଉ କିଏ କରିଥାନ୍ତେ? ଓ ଓଦା ହେଇଥିଲେ ପୁରା ଖରାପ ହେଇଥାନ୍ତା। ଦି ଦିନ କା ଦି ଦିନ କାଳ ତ ବାହାରୁ ଲୋକ ଡାକିଥିଲେ।
ହୁଁ।
ଏଇ ଯୋଉ ହିରୋଇନ୍‌ ମାନଙ୍କୁ କଣ ଡାକିଥିଲେ ଯେ ସେମାନେ ଆସିଥିଲେ।
ହୁଁ ହୁଁ।
ଆଉ ତାପରେ ନାଚ କଣ ହେଲା ଆଉ କାଲି ବିଲ୍ ଯୋଉ କଣ କବାଡ଼ି ଖେଳୁଥିଲେ ଯେ,
ହୁଁ।
ଯୋଉ କବାଡ଼ି ଖେଳରେ ଜଣଙ୍କର ହାତ ଭାଙ୍ଗିଗଲା।
ଓହୋ ଫୋଡି ଯାଇଥିବ ଆଉ।
ହଁ ଦଶ ଜଣ ପନ୍ଦର ଜଣ ଗୋଟେ ଲୋକଙ୍କୁ ମାଡି ବାସି
ହଁ ହଁ ହଁ। ଦେଖିକି ଦ ଖେଳିବା କଥା ତାପରେ ଆଜିିକାଲି କଣ ଯୁବପିଢି ଏତେ ଯୁଆଡେ ବାଜୁଛି ବାଜୁଛି ଯାହା ହୋଉଛି ଗୋଟେ ଖେଳିବୁ ଗୋଟେ ଧମାଳିଆ କରିବୁ ଆଉ ଏଠି ବି ଏମତି। ଷ୍ଟେଜ ପୁରା ମାନେ ନଇବା ଉପରକୁ ଯାଇଥିଲା ଏତେ ଜୋରେ ଏମିତି ହେଲେ ଯେ ଷ୍ଟେଜ ପୁରା ନଇବାକୁ ଯାଇ ଯିବା। ଯିବା ଉପରକୁ ଥିଲା ତା ସେମାନଙ୍କୁ ପାର୍ଟନ କରିବାରୁ କିଛି କମିଲା ଆରେ ଗୋଟେ ଷ୍ଟେଜରେ ଚାରି ପାଖକୁ ରହିଲେ ଠିକ୍ ସେ ହବ। ଗୋଟେ ମଝିଡାରେ ହିଁ ରହିକି ସେମାନେ ଖାଲି ଏ ତ ନିହାତି ତାପରେ ପ୍ରେସର ପଡିଲେ ଭାଙ୍ଗିବ। ଆଉ ପିଲା ଗୁଡା ତାଙ୍କ ଟାଇମ୍ ଏଇଟା ଏଇନା ସେମାନେ ଏମିତି ହେବେ ବି।
ହଁ ସେମାନେ ମାନେ ଡ୍ରେସ୍ ଟା ଖୋଲିକି କରୁଛନ୍ତି ନା ଝାଡୁରେ। ମାନେ ପୁରା ଖସି ଯାଉଛି ତା ଛଡ଼ା ଆପଣ ତଳେ ଯୋଉ ବାଲି। ତାହୁରି ମାନେ ମାନେ କେମିତି ଲାଗୁଥିବ ଦେହ ହାତ।
ହୁଁ ହୁଁ ଆଜି ତମର ଆଉ କିଛି ନାହିଁ ନାଁ କି?
ହଁ ସଇଲା ଆଉ।
ହଁ ସେ ଦି ଦିନ ତ ସବୁ ବାଡା ମୁଁ ମାରିବି ଦିଦିନି। କିନ୍ତୁ ଆମର ସେକଡେ ପୁରା ଚାରି ଦିନ ପୁରା ଚାରି ଦିନ ହିଁ ହବ। ର ତ ବାହାଘର ଗୋଟେ ଦିନ ହବ। ଗୋଟେ ଦିନ ନାଇଁ ଗୋଟେ ଦିନ ଝିଅ ପିଠା ଖାଇଯିବ ମାନେ ସମସ୍ତଙ୍କ ଘର ବି ବାହାଘର ପୂର୍ବରୁ। ଗୋଟେ ସେଟା ଡାକନ୍ତିିନୀ ସମସ୍ତେ ଝିଅ ଟଡିିକି ବିବାହ ପାଇଁ ସମସ୍ତଙ୍କ ଘରକୁ ଘର ଡାକନ୍ତିିନି ଖାଇବାକୁ ଦେବ ବୋଲି।
ହୁଁ ହୁଁ ଏ ଯୋଉ ବାହା ହେଲେ ଝିଅ
ହଁ ବାହାଘର ମାନେ ଯୋଉ ଝିଅଟି ବାହାଘର ହବ ତାକୁ ପୂର୍ବରୁ ଡାକି ନିଅନ୍ତି ପଡା ପଡୋଶୀ ବା ସମ୍ପ କିଏ ସବୁ ଡ଼ାକି ନିଅନ୍ତି ତମ ଆଡେ ଅଛି କି ନାହିଁ?
ହଁ ମାନେ ଝିଅ ମାନେ ଯୋଉ ବାହା ଘର ହେଲେ ତାହେ ତାକୁ ଡାକନ୍ତି ମାନେ ରଜ ବାହାଘର ତମେ ଯୋଉଟା କହୁଚ ସେଟା ନୁହେଁ?
ହଁ ଆମର ରଜ ଆଗରେ ସେଇଟା କଣ ହବ ତାକୁ ଦିନକ ଆଗରୁ ଡାକି ନେବେ ସିଏ ସମସ୍ତଙ୍କ ଘରେ ଯାହା ଯାହା ଯିଏ ଯାଇ କିଏ ଭାତ ଦୋଉ କିଏ ପିଠା ପଣା ଦୋଉ ତା ଟିକେ ଟିକେ ଖାଇବା ପିଇବା ଦେଇଦେଇକି ହେଦିନ ତାପରେ ଝିଅ ବାହାଘର ହବ ନା। ହଳଦୀ ରିଙ୍ଗ୍ ସୋରରିମନି ଗୋଟେ ଦିନରେ ସେ ତାଙ୍କର ଜୀବନ ନା। ନାଚ ଗୀତ ମାନଙ୍କ ପୁରା ଭଲସେ କରିବେ। ତାପର ଦିନ ତାଙ୍କର ବାହାଘର ହବ ରଜ ବାହାଘର ହବ ରଜ ରଜ ଦିନ। ହେଲା ଫାଷ୍ଟ ରଜରେ?
ମାନେ ଯାହାର ବାହାଘର ମାନେ ଯାହାର ବାହାଘର ହବାର ଥିବ ମାନେ ସେଇଦିନ ର ଜ ବାହାଘରଟା ମାନେ କରିଦିଅନ୍ତି।
ନାଇଁ ନାଇଁ ଛୋଟ ଛୋଟ ଝିଅ ମାନଙ୍କୁ ଏଇ ପଞ୍ଚମ ଷଷ୍ଠ ଛୁଆ ମାନଙ୍କୁ କରାଯାଏଁ ପୁଅ ବୋଉୂ।
ଓହୋ।
ହଁ ପୁରା ସତ ମାନେ ପୁରା କିନ୍ତୁ ସତ ବାହାଘର ଭଳିଆ ମନ୍ତ୍ର ମନ୍ତ୍ର ପଢା ହବ। ବୁଝିବା ତ ହବ କା ଆଡୁ ବଣ୍ଟନ ହବ ପୁରା ସତ ବାହାଘର ଭଳିଆ କିନ୍ତୁ ଛୋଟ ଛୋଟ ଝିଅ ଝିଅ ଦିଟା ଭିତରେ ବାହାଘର କରାଯାଏ।
ଓହୋ।
ହଁ ସେଟା ଏଠୁ ପୁଣି ହଁ ସେଟା ପୁଅ ପକ୍ଷରୁ ପ୍ରଶାସନ ନେଇକି ଆସିବ ପୁରା ବାହାଘର ହେଇ ସାଇକେଲରେ ପ୍ରଶାସନ ଆସିବ। ଯେମିତି ଆମେ ଡିଜେ ଫିଜେ ବାଜିରେ ନାଚ କରିକରି ଆସୁ ସ ସାଇକେଲରେ ବର ଆସିବ। ସୁଝା ହେଇଥିବା ପୁଣି ତାର ଡିଜେ ବାଜୁଥିବ ସେ ଡିଜେ ବଜେଇକିନି ତାର ଲେଡିଜ ଜେଣ୍ଟ ସବୁ ନାଚି ନାଚି ଆସିବେ। ଝିଅ ପକ୍ଷକୁ
ଓ ହୋ।
ଝିଅ ପକ୍ଷେ ଥିବେ ରଜଦୋଳି ଯୋ ଭାଡି ଆମର ହୁଏ ସେଇଠି ଥିବେ ତାପରେ ସେଇଠି ତାକୁ କରିକି ଜ ଆଇକି ନେବା ବାହାଘର ହବ ତାର ଦିନ ରିସେପସନ ଥିବ ପୁଣି।
ଓହୋ ସତ ହଦିବା ପୁର ବାହାଘର।
ହଁ ରସେପସନ ଥିବ ଆମର ଯୋଉ ମାନଙ୍କର ଗାଁରେ ଗୋଟେ ଫସନ ଆମ କଣ ଗାଁ ଘର ପିଛା ଚାନ୍ଦା କରୁଛେ ଗାଁ ରେ ଫଙ୍କସନ ହବ ମାନେ ତ ନିହାତି। ତମେ ପାଞ୍ଚ ଦବ ମୁଁ ପାଞ୍ଚ ଦବି କିଏ ହଜାର ଦବ ଏମିତି ନା ନାଇଁ ସେମିତି ଏଇ ରଜ ରେ ଯୋଉ କାର୍ଡ ବଣ୍ଟା ହେଇଥିବ ସେଖେଣ୍ଡ ଦିନ ଯୋଉ ଆସିବେ ସେମାନେ ସବୁ ବ୍ୟବହାର ଦେଇକି ଖାଇବେ ମାନେ ଏ ଗିଫ୍ଟ ଆକାରରେ କିଏ ପାଞ୍ଚଶହ ଦୁଇଶହ ଚାରିଶହ ଏମିତି ସବୁ ବ୍ୟବହାର ମା ଲକ୍ଷେ ଲକ୍ଷେ ଟଙ୍କା ଉଠେଇବେ ଏଥିରେ।
ଓହୋ ଏଠି ବୋଧେ ବଢିଆ ଚାଲିଛି ଆଉ ମାନେ ବାହାଘର କେମିତି କଣ?
ଆମର ବଢିଆ ହ ନା ଆଉର ଭାତ ଡ଼ାଲମା ଖଟା ହବ ସେଇଦିନ କୋଉ ଦିନ ବାହାଘର ରିସେପସନ ଦିନ ସେଦିନ ଖାଇବେ ସୁଜି ରେ ଗୋଟେ କ୍ଷୀରି ହବ ସେଟା ଖାଇବେ। ତାପରେ ବ୍ୟବହାର ଦେବେ ବ୍ୟବହାର ଯାହା ପଇସା ହେଲା ସେଟାରେ ରଜମହତ୍ସବମ କେତେ କଣ ଖର୍ଚ୍ଚ ହେଇଛି କଣ କେତେ ବଳିଲା ଆଉ ସବୁ ଟୋଟାଲ ଡିଜେ ଫିଜେ ସବୁ ଦେଇ ଦେଇକି ଯୋଉ ସାଜସଯା ହେଇଥିବ ସବୁ ଖର୍ଚ୍ଚ ଦେଇ ଦେଇକି ସେମାନେ ତା ବଳକା ପଇସାଟାରେ ଲାଷ୍ଟ ଦିନ ଆଜି ଦିନରେ ସେମାନେ ସେଇଟା କଣ କରନ୍ତି ଆଇଁଷ ଭୋଜି ଟିକେ କରିବେ।
ହଁ।
ହଁ ଆମିଷ ଭୋଜି ଟିକେ କରିକି ସେମାନେ ସେଟା ତାଙ୍କର ସମାପନୀ କରିବେ ଆଉ ଏମିତି ହୁଏ ଆଉ ସମସ୍ତେ ସମସ୍ତଙ୍କୁ ପାନ ଖାଇବେ ପୁଅକୁ ଝିଅ ଦୋଳି ଖେଳେଇବେ ମାନେ ଏମିତି ମାନେ ନାହିଁ। ଯେ ଖାଲି ଝିଅକୁ ଝିଅ ଖେଳିଇବେ ଝିଅ ବସିବେ ପୁଅ ବାହିବେ। ପୁଅ ବାହିଲେ ଝିଅ ବସିବେ ଏମତି ଦି ଟାଇପ ର ସେଦିନ ଆଉ କେହି ନାହିଁ ଯେମେ ଯେମିତି ଆମ ଏଟେ କହୁଛ ନାଇଁ ନା ସେ ପୁଅଟା କାଇଁ ବାହିବ ଆମ ଝିଅକୁ ଆମ ଝିଅକୁ କାଇହିଁ ଆମେ ଛାଡିବୁ ସେମିତି ନାଇଁ ପୁଅ ଝିଅ ସବୁ ମିଶିକି ଖେଳିବେ।
ହଁ ନାଇଁ ଏଠି ଆପଣ କେବଳ ଝିଅ ପିଲା ମାନେ ସ୍ତ୍ରୀ ଲୋକ ତାଙ୍କର ମିଶିକି ଖେଳନ୍ତି ପୁଅ ପିଲା ତାଙ୍କର ଅଲଗା ତାର ଖେଳିଲେ ଖେଳିବେ ନହେଲେ ନାହିଁ। ନହେଲେ ଷ୍ଟେଜ ପାଖରେ ଷ୍ଟେଜ ପାଖରେ ଠିଆ ହେଇ ରହିଥିବେ ମାନେ କଣ ଦରକାର ହେଲା କାହାର କଣ ପାଣି ଫାଣି ସୁବିଧା
ଆଉ ଦୋଳି ଗୁଡା ତ ମା ତମେ ଦେଖିଲେ ଟାଇପ୍ ର, ଗୋଟେ ରୁଲ୍ ରେ ପଚାଶ ଷାଠିଏ ଶହେ ବସିବେ।
ରାମ ଦୋଳି ତାହେଲେ ହେଇଥିବ ବୋଧେ।
ସେଟା ହେଇ ଟାଇପ୍ ର କରାଯାଏ ଆଉ। ଗୋଲ କରିକି ବଡ ମାନେ ବହୁତୁ ପଚାଶ ଷାଠିଏ ଖଣ୍ଡ ପଟା ଲାଗିକିନି ସେଟା ହୁଏ, ପୁରା ଥରେ କେ ଏତେ ଲୋକ ବସିବେ।
ନାଇଁ ନାଇଁ ଆମର ଏଇଟା ମାନେ ସାତ ଟା ରୁ ଆଠଟା ଖଣ୍ଡେ ଜମା ପଟା ଲାଗିଚି। ସାତ ଆଠ ଜଣ ଖଣ୍ଡେ ବସିପାରିବେ ସେଇଥିରେ ଘୁରିବେ, ଅଳ୍ପରେ କରିଛନ୍ତି। ଆର ଥର ମାନେ ବହୁତୁ ବଡ଼ଟେ କରିଥିଲେ ରାମ ଦୋଳି ଯେ ମାନେ ସେଇଟା ଜଣଙ୍କର ମାନେ ପଡ଼ିକିନା ହାତ ଭାଙ୍ଗିଗଲା।
ହଁ ହଁ।
ସେଇ ଯୋଗୁ ଛୋଟଟେ କରିଛନ୍ତି ଆଉ।
ହଁ ହଁ। ବହୁତ ବଢିଆ ହଉଚି ରଜଟା ସେକରେ ଆମର।
ହଁ ଆମ ଏକରେ କିନ୍ତୁ ଯୋଉ ଆର ଦୋଳିଟା ନାହିଁ। ମାନେ ଯୋଉଟା ଘୁରନ୍ତିନି ଦି ଜଣିଆ ବସିକି
ହଁ ହଁ ହଁ ହଁ।
ବହୁତୁ ଲମ୍ବା ହେଇଥିବ କିନ୍ତୁ ଦି ଜଣ ବସିକି ଘୁରିବ ଅଲଗା ଅଲଗା। ସେଟା କିନ୍ତୁ ଆମର ଏ ଠି ନାହିଁ। ବୋଧେ ବର୍ଷକୁ ବର୍ଷ ନୂଆ ନୂଆ ପକାଇବେ ଆଉ।
ଧୀରେ ଧୀରେ ହଁ କରୁସନ୍ତି ଅଲଗା। ଏବେ ଏବେ ଅଲଗା ପ୍ରକାର ଦୋଳି ଟାକୁ କରିଦେଲେଣି ଆଉ ଟିକେ ସୋ କଲେଣି ପିଲାମାନେ ସବୁ ଗାଁର ଯୁବକ ଯୁବତୀ ମିଶି କି ଆଉ ଟିକେ ଭଲସେ। କାହିଁକ ନା ଆଗ ଏତେ ଗାଁ ଗାଁ ରେ ପାଳନ ହଉନଥିଲା। ଯୋଉ ଗାଁରେ କୁସ୍ଚିତ୍ କଉଠି କନ୍ତି ହଉଥିଲା। ନହେଲେ ଯା ଗାଁକୁୁ ଯିବ ହିଁ ରଜ ମହୋତ୍ସବ ପାଳନ ହଉଚି।
ହଁ। ଆଗରୁ କାଁ ଭାଁ ହଉଥିଲା। ମାନେ ହଁ।
ଆଗରୁ ବିଭାଇତ ଝିଅଟିଏ ଦୋଳି ପଡିଲେ ତା ବାପା ଘରକୁ ଯାଉଥିଲା ଭାରି। ଯଦି ବାହାଘର ସେ ହେଇଚି ତା ବାପ ଘର ଗାଁ କୁ ସେ ଯାଉଥିଲା। କିନ୍ତୁ ଏବେ କଣ ହେଲା ପ୍ରତି ଗାଁ ରେ ହେଲା। ହେଇ ବହୂଟି ଆଉ ତା ବାପ ଘରକୁ ମଙ୍ଗୁନି, ନାଇଁ ମୋ ଶାଶୁଘର ଗାଁରେ ତ ହଉଚି ଆଉ ମୁଁ କଣ ମୋ ବାପ ଘରକୁ ଯିବି ଦେଖି।
ହଁ ହଁ ହଁ।
କି ସବୁ ଗାଁରେ ହେଇଗଲା। ତେଣୁକରି ଦୋଳି ଟାକୁ ଏବେ ଟିକେ ପ୍ରାଧାନ୍ୟ ଦଉଛନ୍ତି ଆମ ଓଡିଶାର ପର୍ବ ନା। ତାକୁ ଅଧିକ ମାତ୍ରା ଟିକେ ପ୍ରାଧାନ୍ୟ ଦଉଛନ୍ତି ଆଉ।
କାଲି ପିଠା ପ୍ରତିଯୋଗିତା ହେଇଥିଲା। ସମସ୍ତେ ପିଠା ନେଇକି ଆସିଥିଲେ।
ହଁ। ହଁ କି।
ଅଛନ୍ତି ମାନେ ପିଠା ଦେଖିବା ପାଇଁ ମାନେ କେମିତି କଣ ଟେଷ୍ଟ ହେଲା କଣ ନାଇ ଭଲ କି ଖରାପ୍। ସେ ହେଠୁ ଯିଏ ଆଣିଥିଲା ତାଙ୍କୁ କହିଲେ ତମେ କାଟିଦିଅ ପିସ୍ ପିସ୍ କରିକି ଆଉ ଆମେ ସମସ୍ତେ ବାଣ୍ଟି ଦବା ଖାଇଦବା ଏଇଠି ଆଉ। ଆଉ ଏ ଏତେ ଲୋକକୁ ସେ କହୁଛନ୍ତି ପିସ୍ ପିସ୍ କରି କାଟ ସମସ୍
ଫଳପୁଷ୍ପ ଯାହା ଯେନ୍ତି କରି ଭୋଗ ପାଇଲା ବେଳେ ପାଇବେ ଆଉ।
ହଁ ପା। ସେ ନା ଅଧା ଖାଇଥିଲେ ସେ ଷ୍ଟେଜ୍ ପାଖରେ ଯଉମାନେ ଚିଆର୍ ପକେଇ ବଇଛନ୍ତି ସେଇମାନେ ଖାଇଥିବେ ଖାଇଥିବ ଆଉ ନହେଲେ କିଏ ଖାଇବ।
ଉଁ। ଆଉ କଣ କୁହ।
ଆଉ ଆଣ୍ଟି ଖାଇସାରିଲେଣି?
ନାଇଁରେ ମା ଖାଇନି ଝିଅ କୁ ଅନେଇଛି। ଝିଅ ବାଥରୁମ ଯାଇଛ ଆସିଲେ ଖାଇବ। ଆମ ଭାଣିଜୀ ଆସିଛନ୍ତି ଭାଣିଜୀଙ୍କର ଗାଧୁଆ ସରିଲାଣି, ତାର ଗାଧୁଆ ସରିନି। ତାଙ୍କର ଆଜି ସବୁ ମୁଣ୍ଡ ଧୋଇକି ଗାଧେଇକି ସବୁ ରେଡି ହେବ ନା। ସେଥିପାଇଁ ତାଙ୍କୁ ଅନେଇଛି ଆସିଲେ ଖାଇବି ଆଉ। ପିଠା, ତରକାରୀ କରିକି ଥୋଇ ଦେଇଛି।
ଓହୋଃ। ତିନି ଦିନି ରଜରେ ବୁଲି ମୁଣ୍ଡ ଉପରେ ଯାଇଥିବ ଧୂଳି
ହଁ। ଆଜି ଆମର କଣ ହୁଏ ଆଜି କ୍ଷୀରି ଟା ଭୋଗ ଲାଗେ। ତେଣୁକରି ଆଜି ତ ହଁ କ୍ଷୀରି ଭୋଗ ଲାଗିବ ଆଜି ତ ମୁଁ ଅସୁବିଧା ଟିକେ ପାଇଁ ଲଗେଇବି ନି। ତାଙ୍କରି ଅଙ୍କଲ ଆସିକି ମିଠାକୁ ଆଣି ପକେଇଥିଲୁ ଲଗେଇଦେଲୁ ଆଉ। ତମର ଝିଅ ମାନେ ତ ସେକରେ ହଉରେ ମା ମୁଁ ଟିକେ ରହୁଛି ଆଁ?
ହଁ ହଉ ଆଣ୍ଟି।
ହଁ ହଁ।